ହ୍ୟାଲୋ। କଣ କରୁଚ?
ମୁଁ ଏଠି ରୁଟି ଆଉ ଡାଲମା କରୁଚି। ରୋଷେଇ ତ ସାଧାରଣତଃ ଏଇନା ତ ରୋଷେଇ। କଣ କହିଲେ?
ଖାଇ ସାଇଲଣି?
ସକାଳୁ ଚାହା ବିସ୍କିଟ୍ ହେରିକା ପଡ଼ିଚି। ହୁଁ। ଆଉ କିଛି ଖିଆ ହେଇନି। ରୋଷେଇ ସଇଲେ ବାରଟା ସାଢେ ବାରଟା ଭିତରେ ଖିଆ ହବ ଆଉ। ରୁଟି ତ ଏଇନା ଚାଲିଚି, ଘରେ ସମସ୍ତେ ଖାଇବେ। ଆଉ ତମର ତମର?
ଖାଇସାରିଲୁଣୁ ଇଟିଲି ତରକାରି ବୋଉ କଣ ରୋଷେଇ କରିଚି ଆଉ। ଯୋଉ ରୁଟି ଖାଉଛ ଭାତ ଖାଉନ କି ଗାଧୁଆ ବେଳେ।
ଉୁଁ ଉଁ ବାପାଙ୍କୁ ଡାଇବେଟିସି ଆମେ ଏକା ବେଳେ ବାରଟା ଗୋଟେ ବେଳକୁ ସବୁ ଖାଉ ହୁଁ ଏଇ ଚା ଫା ଖାଇଦଉଚୁ କିନ୍ତୁ ଅଁ ଖାଲି ଆମର ଦି ଭାଇ ଯାକ ସେ ପଖାଳ ଖାଉଛନ୍ତି ନହେଲେ ନାଇ ଆଉ। ଆମେ ଦି ଜଣ ଯାଆ ଅଛୁ ତ ସି ତାରମୋର ହେଇ ରୁଟି ପଟେ ଚା ଟିକେ ବିସ୍କୁ ଟେ ଏମିତି ଖାଇଦଉଚୁ ଏକାଳେ ରୋଷେଇ ସାରଲେ ଖାଉଛୁ ଖାଲି ବାପା ରୁଟି ଖାଉଛନ୍ତି ଆଉ। ବାପାଙ୍କ ପାଇଁ ତିନି ଚାରିପଟ ଆମର ଚାରିପଟ ଆଠ ପଟ ହେଇଗଲେ ଠିକ ହେଇଯାଉଚି ଆଉ।
ଓ ହୋ।
ହଁ ତାଙ୍କୁ ଟିକେ ଡାଇବେଟିସ୍ ତ ସେ ସକାଳୁ ଖାଉଛନ୍ତି। ହଁ ସେ ସବୁଦିନ ସକାଳୁ ଖାଉଛନ୍ତି। ଆଉ ଖାଇଲା ଖୁଣୁ ତାପରେ ଆମେ ବି ଏମିତି ଖାଇଦଉ ତାଙ୍କ ସାଙ୍ଗରେ। ଆପଣ ବାରଟା ବେଳକୁ ରୋଷେଇ ସାରିକି
ତାଙ୍କ ମାନଙ୍କୁ ଦେଇକି ଆମେ ଖାଇଦୋଉଚୁ ଆଉ। ରାମା
ଗରମ ବି ହେଉଛି ଇଚ୍ଛା ବି ହେଉନ ଯାହା ଟିକେ ଖାଇଦେଲେ ଯାଏ।
ଗରମ ଚାହେଲେ ବି ଗରମ ଛାଡି ଯାଇଛି ଭୋ ଯୋଉ ଖରାଦିନେ ଯୋଉ ଗରମ ହଉଥିଲେ ଏଇ ଯୋଉ ବର୍ଷା ହେଇଯାଉଛି ଟିକେ ଆଜି ତ ଏଥି ପୁରା ଟୋଟାଲି କାଆଁଳିଆ କରିକି ଅଛି।
ହଁ ତ ଦି ଦିନ ହେଲା ଏପଟେ ମେଘ ପାଗ।
ହଁ ହେଇଆ କାଲି କିନ୍ତୁ ଗୁଳୁଗୁଳୁ ଭୋଉତୁ ହୋଉଥିଲା।
ଆମ ଆଡେ ପୁରା ଏଗାରଟା ରୁ ତିନିଟା ଯାଏ ଖରା କଲା। ତିନିଟାରେ ଟିକେ ମେଘ ପାଗ କଲା। ହୁଁ। ଆଉ ଆଜି ରୋଷେଇରେ କଣ?
ଘରୁକୁ ଆସିଚି କଣ ବୋଉ ତାର କରୁଥୁବ ମୁଁ ଆଉ ଦେଖିଲିନି।
ହଁ ହଁ।
ମୋର ଝିଅଟାକୁ ଧରିକି ବସିଥିବି ସେ ଶୋଇଲେ ଯାଇଁ ବାହାରେ ଟିକେ ବୁଲାବୁଲି କରେ।
ହଁ ଘରୁ ଆସିନ ତାହେଲେ?
ନାଇଁ ଯାଇନି। ତା ଦେହଟା ଝିଅର ଭଲ ନାହିଁ ରହିଯାଉ କହି ପଦର ଦିନି ଯିବା।
ତା ତାଙ୍କ ଦେହ ଟା ଟିକେ କମି ଗଲେ ଗଲେ ବି ଭଲ ନହେଲେ ଦିହ ପା ଦିହପା ବେଶୀ ବଢିଯିବ ପିଲାଙ୍କର
ତାପରେ ଛୋଟ ଛୁଆ ନା ଏପଟ ସେପଟ ହେଲେ ସିଏ ସମଦି ଆଣିପାରୁଚନ୍ତି କଣ?
ଆଉ ପିଲାଙ୍କର ଗୋଟେ କଥା କହିବି ଗୋଟେ ଜାଗାରେ ଗୋଟେ ପାଣି ପବନ ଚାଉଥିବ ଜଦିକା ସେ ଠିକ ଅଛି। ତମେ ଚେଞ୍ଜ କରିବ ମାନେ ତାଙ୍କର ବି କିଛିଟା ପରିବର୍ତ୍ତନ ଆସିବ।
ସେ ତାକୁ ନେଇକି ମୁଁ ରହେ ସେ ମୋ ହଜବେଣ୍ଡ ଯେଉଁଥିରେ ରୁହୁଥୁଲେ ଆମେ ସେଇଠି ରହୁ ସେ ସେ ହେଟି ପୁରା ଠିକ ଠାକ ଗୋଟେ ଜାଗା ରହିଲେ ସେ ସାଇଡ଼୍ ପାଖରେ ଗୋଟେ ରୁମରେ ଗୋଟେ ଛୁଆଟେ ଅଛି ତାକୁ ଦେଖିବ ଖେଳିବ। ମାନେ ତୋର ସବୁ ଠିକ୍ ମାନେ ଖାଇବା ପିଇବା ଶୋଇବା ତା ଟାଇମ୍ ଟେବୁଲ ଗୋଟେ ଚାଲିଥାଏ। ବାକି ତାକୁ ଯୁଆଡେ ଯେତେବେଳେ ବି ନେଇକି ଯାଏ। ସେ ପୁରା ହଇରାଣ କରିଦବ ଖାଇବା ଲାଗି। ରୁଟି ଖାଇବନି ସେଠି କଣ କାହାକୁ ଦେଖିଲାନି ତାର ଖାଇଲା ଶୋଇଲା ଉଠିଲା ତାର ଯେତିକି ସମୟ ଖେଳିବା କଥା ସେ ଛୁଆଟା ସାଙ୍ଗେରେ ଖେଳିବ। ଆଉ ବାକି ତାକୁ ଯୋଉଠିକି କି ନେଇକି ଯାଆ ସେ ଜମା ଖାଇବନି ସମସ୍ତଙ୍କୁ ଦେଖିଦଉଚି ଖାଲି ମାନେ ସମସ୍ତଙ୍କ ପାଖକୁ ଯିବ ମୋତେ ବୁଲାଅ। ଖାଇବା ପାଇଁ ଟୋଟାଲି ଭୁଲି ଯାଉଛି ପୁରା ବହୁତ ଜିଦି କରୁଚି।
ଅହ ଛୁଆରା ସେଇଆ
ଛୋଟ ଛୁଆଙ୍କୁ ଖୋଇବା ଯୋଉ କଷ୍ଟ ହଉଥିବ?
ଛୋଟ ପିଲାଙ୍କୁ କଷ୍ଟ ମାନେ ସେ ମାନେ ଆଁ କରୁନଥିବେ ଖାଲି ଇଆଡ଼େ ଇଆଡ଼େ ମୁହଁ ବୁଲଉଥିବେ ଯଦି ଜୋର ଜବରଦସ୍ତ କରିବୁ କାନ୍ଦିକି ହାଉଳିକି ସେ ବି ଜାଣିଶୁଣି ସେମାନେ ସବୁ ଉ ପାଟିରୁ ବାହାର କରିଦେବେ ତାଙ୍କୁ ଯୋଉ ଯୋଉ
ବାହାରକୁ ଏମିତି କାନ୍ଦିବେ ଯେ ତମକୁ ଦେଖିଲେ ଡର ଲାଗିବ।
ହଁ ସେ ନଖାଉ ପଛିକା ବୁଲୁଥାଉ।
ବୁଲୁଥାଉ ମୋ ମାଆ ତାକୁ ମେଡ଼ିସିନ ଖୁଆଉଛି ସେ ଯେଉଁ ଏମିତି କାନ୍ଦୁଛି ବିଲକୁଲ ମେଡ଼ିସିନ ଫେଡ଼ିସିନ୍ କିଛି ନ ଖାଉ ମୋର ଚଳିବ ତୁ ଛାଡ଼ିଦେନି ତାକୁ। ଏମିତି ହି ପୁରା ହିକା ବାହାରି ପଡୁଛିପା ସେ କାନ୍ଦୁଛି।
ହୁଁ ହୁଁ ହୁଁ।
ଭାରି ହଇରାଣ କରିଦେଉଛନ୍ତି ଛୁଆ ଗୁରା।
ହଁ।
ରୋଷେଇ ଜାଣିକି ମା କରିବେ ତମ ମା।
ହଁ ଘରକୁ ଆସିଲେ ଭାଉଜ ଅଛନ୍ତି ମା
ଅ ହଁ ତମେ ମା କଣ ଖାଇଛ କିଲ ସକାଳୁ?
ଆଜ୍ଞା।
କଣ ସକାଳୁ ଖାଇଛ?
ହଁ ଇଟିଲି ତକାରୀ ଖାଇଥିଲି। ତାପରେ ସେ ତାକୁ ଖୋଇକି ଏଇନେ ଶୁଆଇଛି।
ସେ ଶୋଇପଡ଼ିଛନ୍ତି ଝିଅ?
ହଁ ଉଠି ପଡ଼ୁଚି ପାଞ୍ଚଟାରୁ। ଖେଳୁଚି ଖେଳୁଚି ଠିକି ନଅଟା ସାଢ଼େନଅଟା ହେଲାବେଳକୁ ଶୋଇପଡ଼ୁଛି।
ଆଉ ତମଆଡ଼େ କେମିତି ଯଉ ଦଶହରା କେମିତି ହୁଏ ପର୍ବ ପାଳନ?
ବାପଘର ଆଡେ।
ହୁଁ ବାପଘର ହଉକି ଶାଶୁଘର ଦଶହରାରେ ସଜ ବସେନି? ପୂଜା ହୁଏନି ଗାଡି ଫାଡି ଯୋଉ ପୂଜା ହୁଏ?
ଆମ ବାପ ଘ ଶାଶୁଘରେ ପୂଜା କରନ୍ତି ଗାଡ଼ି। ଆମର ବିଶ୍ୱଵକର୍ମାରେ ବାପ ଘରେ ପୂଜା ହୁଏ।
ହଁ ହଁ ହଁ ବିଶ୍ୱକର୍ମାରେ।
ହଁ ଆଉ ଶାଶୁଘରେ ଗାଡ଼ିଘରେ ଦଶହରାରେ ସବୁ ପୂଜା କରନ୍ତି।
ଆମର ବି ସେଇ ବିଶ୍ୱକର୍ମା କୁ ଖାଲି ଗାଡି ଦ ବିଶ୍ଵକର୍ମାରେ ପୂଜା କରନ୍ତିନି ଦଶହରାକୁ ଆମର ବଢ଼ିଆ ପୂଜା ହୁଏ। ଉଁ
ତମ ସେପଟ ସବୁ ଦଶ ଦଶହରା ନା ଢେଙ୍କାନାଳପଟ ସାଇଟ୍ ସବୁ ଦଶହରାରେ ପୂଜା କରନ୍ତି ଭଲ। ଆମ ଏପଟସାଇଟ୍ ରେ କିନ୍ତୁ ବିଶ୍ଵକର୍ମାରେ ପୂଜା କରନ୍ତି। ମୁଁ ବି ଜାଣନଥିଲି ଏଟେ ମୁଁ ବି ଜାଣିନଥିଲି କି ଦଶହରାରେ ଗାଡ଼ିପୂଜା ହୁଏ ବୋଲି ମୁଁ ବାହା ହେଲା ପରେ ଜାଣିଲି।
ଗାଡ଼ି ପୂଜା ହବ।
ଜାଣିଛି ସଜ ବସେ କିନ୍ତୁ କାମ କରନ୍ତିନି ସଜ ବସେ।
ହଁ ସଜ ବସିବ।
ଘରେ ସବୁ କିଏ କିଏ ଅଛ?
ଘରେ ଆମ ଏ ଘରେ ଆମେ ଆମେ ତିନି ଜଣ ମାନେ ଆମ ଫ୍ୟାମିଲୀ ଆମେ ସ୍ୱାମୀ ସ୍ତ୍ରୀ ଝିଅଟେ।
ଉଁ।
ହେଲା ସେ ଯା ଘରେ ବି ସିଏ ସେତିକି ପୁଅଟେ ଆଉ। ଝିଅଟି ଅଭିଆ ନାଇଁ ନାଇଁ ତାର ସେ ସ୍ୱାମୀ ସ୍ତ୍ରୀ ତାର ଗୋଟେ ପୁଅଟେ ଖାଲି।
ଉଁ ହୁ।
ଉଁ ହୁ ଆଉ ବାପା ମା? ଆଣ୍ଟି ଅଙ୍କଲ ଜଣେ ଆଇ ଅଛନ୍ତି ନଅ ଆଉ ଆମେ ଗୋଟେ ଭଲ କୁକୁରଟେ ରଖିଛୁ।
ଆମ କୁକୁର ଗୋଟେ ମେମ୍ବର। ସେ ଆମେ ଯୋଉଠି ଶୋଇବୁ ସେ ସେଇଠି ଶୋଇବ। ସେ ବାହାରକୁ ବାହାରିବନି ବିଲକୁଲ।
ଝିଅଟା କୋଉ ପ୍ଲାସ୍ ପାଠ ପଢ଼ୁଛି?
ଫାଇଭ୍ କ୍ଲାସ ରେ ପଢ଼ିଲାଣି।
ଓହୋ ସ୍କୁଲ ଖୋଲୁଚି ଏବେ ବୋଧେ ନାଇଁକି?
ହୁଁ ହୁଁ ହେଇଜେ ସେ ନାହିଁ। ସିଏ ଯାଇଛି ଶୀତଳ ଷଷ୍ଠୀ ଯାତ୍ରା ହଉନି କେ ନାଗେ।
ହଁ ହଁ।
ହଁ, ସେ ବୋରକୁ ଯାଇଛି କାଲି ଆଣିବ ମୋ ଭାଇ ଛାଡ଼ିବାକୁ। ଆଇଲେ ସେ ତାର ପଅରଦିନ ସୋମବାର ଠୁ ପୁରା ସ୍କୁଲ ଯିବ ତାର ପୋପର୍ଲି ଆଉ। ଆଉ କଣ?
ଆ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତଙ୍କ ଦେହ ପ୍ରାୟ ଭଲ। ଛି ଏଇ ଟିକେ ଗରମ ସେକା ସେ ଗରମ ସକାଶେ ବିତିବିତା ଲାଗୁଥିଲା ବର୍ଷା ବି ତମ ଆଡେ ବର୍ଷା କେମିତା ହଉଛି ଏନାକେ?
ହ ହଉଛି ଦିଦିନ ହେଲା ପୁରା ମେଘୁ ପାଗ କରିକି ରଖୁଛି।
ହଁ ବା ଲଘୁଚାପ ଅଛି ଲଘୁଚାପ ଅଛି। ହଁ, ଆମେ ପା ଏଇ ଲଘୁଚାପ ସେକାଶେ, କିଏ?
ଶାଶୁ ଶଶୁର।
କିଏ?
ତମ ବାପା ମା ଚଲାବୁଲା କରିପାରୁଚନ୍ତି?
ପା ମା ପୁରା ଇଯଶପୁର
ହଁ ସିଏ ପୁରା ବି ବୁଢ଼ା ବୁଢ଼ୀ ହେଇନାହାନ୍ତି। ହୁଁ, ଆ ଙ୍କୁ ପଇଁଚାଳିଶ ଛୟାଳିଶ ଭିତରେ ହବ ଆଉ। ସେ କଣ ସେତେ କଣ ଏର ବୁଢ଼ା ବୁଢ଼ୀ ଧରନ୍ତି ବୁଢାବୁଢୀ ଯୋଉମାନେ ଏଇ ଅଶୀ ପଞ୍ଚସ
ହଁ ପାଇଂଚାଳିଶି ଛାୟାଳିସି ସେ କଣ ଯେ ରା କାମ ଦାମ ବି ଏଇନା ଆମ ଭଳିଆ ବି କରୁଥିବେ।
ପୁରା ଆମେ ତ ହେଲେ ଟିକିେ କଣ ଘର ଭିତରେ ମୋବାଇଲ୍ ଫୋବାଇଲ୍ ହେଲେ ଟିକେ ବସି ପଡୁଚେ ଉଠୂଚେ ସେମାନଙ୍କୁ ମୋବାଇଲ ଧରିବାକୁ ଇଚ୍ଛା ହଉନି ଭଲ ଲାଗୁନି କି କିନ୍ତୁ ସେମାନେ ବସିବାକୁ ବି ଭଲ ପାଉନାହାଁନ୍ତି।
ସେମାନେ କାମ କରିକରି ଅଭ୍ୟାସ ହେଇଗଲାଣି। ନା ତାଙ୍କର ଆରମ୍ଭରୁ ତାଙ୍କୁ ବସିଲେ ଭଲ ଲାଗିବନି ଟୋଟାଲେବି। ଆମକୁ ହେଲେ ସକାଳ ଉଠି ଟିକେ ବସି ପଡିବ ଟିକେ ମୋବାଇଲ୍
ହଁ, ଆମେ ଆମେ ଟିକେ କାମ କିିକେ କେ ତା ଭିତରେ ମୋବାଇଲ୍ ଦେଖିବା ଗପିିବା ଏରା ଟିକେ ପସନ୍ଦ କରୁଚେ କିନ୍ତୁ, ସେମାନେ ସେତିକି ପସନ୍ଦ ନୁହଁ ତାଙ୍କର।
ମାନେ ଜିଏ ଯେ ରହିଲେ ବି ଆମେ ତ ଗୋ କାମ ସଇଲା ମାନେ ଟିକେଜଦି କଣ ଜିନିଷ ବସିଛି ତେବେ ମୋବାଇଲ୍ ଟିକେ ଦେ
ଚିପିଦବା। ହଁ, ତାଙ୍କର ବି ସେତେକ ଶେଷ ହିଁ ନାହିଁ। ହେଲା ଆଉ ତାଙ୍କରତ ସହଜେ ଇଏ। ଆଉ। କଣଆଉ ତମେ ତାହେଲେ ଏଇନା ପ୍ରି ଶାଶୁ।